ସାର୍ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଛନ୍ତି?
ଏଇ ବସିଛି ଅଫିସ୍ ରେ, ବର୍ଷା ତ ହଉଛି ଆଉ କିଛି ସବୁଠୁ ମାନେ କଣ କହିଲେ? ଟେନସନ୍ ଋତୁ ହେଉଛି ବର୍ଷା ଋତୁ।
ଅହ ହୁଁ।
ଯୁଆଡେ ଗୋଟେ ମଣିଷ ପ୍ଲାନ୍ କରିଥିବ କୁଆଡେ କଣ କାମ କରିଥିବେ ଯିବ କି କୁଆଡେ ଯିବ ବୋଲି ଠିକ୍ ବାହାରିଲା ବେଳକୁ ବର୍ଷା ଟା ହଉଛି।
ହଁ ହଁ।
ଆଜ୍ଞା। ଆପଣ?
ମୁଁ ହେଇ ଶୋଇଛି ବର୍ଷା ହଉଛି ଘରେ ଶୋଇଛି ଆଉ କଣ କରିବି?
ଆଉ ଏପନ୍ତ ଆସିକି ହେଲାଣି କେତେଟା ସାଢେ ଏଗାରଟା ହେଲାଣି। କିନ୍ତୁ ଲାଗୁଛି ଯେମିତି ସକାଳ ଆଠଟା ନଅଟା ହେଇଛି ବୋଲି।
ହଁ ସେମିତି ଲାଗୁଛି।
ହୁଁ।
ଆଉ ଖାଇଥିଲେ କଣ?
ସକାଳେ ତ ମୁ ଜଳଖିଆ କରିକି ଆସିଥିଲି ଆକ୍ଚୁଆଲି। ଆଉ ସକାଳ ତ ପଖାଳ ଫଖାଳ ଖାଇବାକୁ ଇଚ୍ଛା ହଉନି। ପାଗ କୁ। ଆପଣ? ହଁ ଖାଇ ପିଇକି ସବୁ ସାରିକି ଶୋଇଛନ୍ତି ନାଁ ଏଫଯ୍ୟନ୍ତ ଉଠେଇ ନାହାନ୍ତି? ଆଚ୍ଛା।
ଉଠିକି ଗାଧେଇକି ପୂଜା କରିକି ଖାଇକି ଶୋଇପଡ଼ିଛି।
କଣ ଖାଇଥିଲ ଆଜି?
ପୁରୀ ତରକାରୀ। ଆପଣ କଣ ଖାଇଥିଲେ?
ସେଇ ପୁରୀ ତରକାରୀ, ଇଟିଲି
ବାହାରେ ଖାଇଥିଲ ବୋଧେ?
ହଁ ହଁ ବାହାରେ ଖାଇଥିଲି। ଅଫିସ ଆସିଥିଲୁ ତ ବାହାରେ ଖାଇଦେଇକି ଆସିଥିଲୁ।
ହୁଁ। କୋଉଠି ଜବ୍ କରୁଛନ୍ତି?
ଆମର ନୁହେଁ ଏନ୍ ଏଚ୍ ଆଇ ଅଫିସ୍ ରେ ଡାଟା ଏଣ୍ଟ୍ରି ଓପରେଟର।
ଅହଁ, ମଲା।
ଆପଣଙ୍କ ସେପଟେ କଣ ସବୁ ଭଲ ଜାଗା ଅଛି? କଣ କହିଲେ?
ଆମ ଏପଟରେ ବିରଜା
ବିରଜା ଦେବ ସେ ମେଡିକାଲ ପାଖରେ ମନ୍ଦିର ଆମର ନାଇଁ କି?
ଉଁ ହୁଁ, ଆସିଛନ୍ତି ଏପଟ?
ହଁ ଯାଇଥିଲି କାମରେ ଥରେ ଯାଇଥିଲି ଯେ ବୁଲି ଯାଇଥିଲି ଟିକେ କିନ୍ତୁ ବୁଲା ବୁଲିଲିନି ଆଜ୍ଞା।
ଆପଣ ଙ୍କର ସେପଟରେ କଣଅଛି ଭଲ ଜାଗା?
ଆମର ଏପଟେ କପିଳାସ ଅଛି, ସପ୍ତ ଶଯ୍ୟା ଆଉ, ମହିମା ଗାଦି ଜୋରନ୍ଦା ଜାଣିଥିବେ?
ହୁଁ ହୁଁ।
ଆସିନାହାଁନ୍ତି କେବେ ଏପଟେ ବୁଲିବାକୁ?
ହୁଁ ଯାଇଥିଲି ଥରେ
ହଁ ଆମ ଢେଙ୍କାନାଳ ଲକ୍ଷ୍ମୀ ପୂଜା
ହଁ ଶୁଣିଛି ନା ହେଲେ କେବେ ଯାଇନି
ଫେମସ ୱାର୍ଲଡ ଫେମସ ଆସିନାହାଁନ୍ତି କେବେ?
ଫେମସ ନାଇଜାନି
ହଁ। ଏଇ ବର୍ଷ ଆସିକି ବୁଲିକି ଯାଆନ୍ତୁ?
ହୁଁ ହଁ ଦେଖିବା କଣ ହଉଛି
ଆଜ୍ଞା। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛିନ୍ତି।
ଆପଣଙ୍କ ଫ୍ୟାମିଲିରେ ସବୁ କିଏ କିଏ ଅଛନ୍ତି?
ମମି ବାବା ନାନା ଭାଉଜ ପୁରା ଫାମିଲି ଅଛନ୍ତି।
ଭୟସ ଆଜ୍ଞା ସୁୁଭୁନି ସ୍ଲୋ ହେଇଗଲା ପୁରା?
ସବୁନି ବାବା ମମି ଭାଇ ଭାଉଜ ଦିଦିର ମ୍ୟାରେଜ ହେଇଯାଇଛି ଆଉ ମୁଁ ଅଛି।
ହୁଁ।
ଆପଣଙ୍କର?
ବର୍ଷା ହଉଛି ସେପଟେ?
ଏବେ ଟିକେ ଛାଡି ଯାଇଛି।
ଅ ହଁ ନାଇଁ ବର୍ଷା ଦିନରେ ତ ନେଟୱାର୍କ ସବୁଆଡ଼େ ପ୍ରୋବ୍ଲେମ୍ ରହୁଛି।
ଉଁ ହୁଁ ସେଇଥିପାଇଁ କେତେବେଳେ କଣ ଅନେକ ନହେଲେ ଇମେଜ ଅଛି।
ଆଜ୍ଞା ଆଜ୍ଞା
ହୁଁ।
ଆର ରଜ କୁ କୁଆଡେ ବୁଲାବୁଲି କଣ କରିଥିଲେ?
ହେଲୋ
କୁଆଡେ ଯାଇନି
ହେଲୋ
ହେଲୋ।
ହଁ ଆଜ୍ଞା କୁହନ୍ତୁ ଶୁଭୁନି ଆକ୍ଚୁଆଲି ଭୟସ କଟିଯାଉଛି।
ସେ ରହିଯାଉଛି ଭୟସ ଟା ମଝିରେ ମଝିରେ, ମୁଁ କହିଲି ଏଥର ରଜରେ କୁଆଡେ ଯାଇନଥିଲି।
କାହିଁକି?
ମାନେ ଏମିତି। ଜେଜେମାଙ୍କର ଡେଥ୍ ହେଇଥିଲା ତ ବର୍ଷେ ହେଇନି। ହଁ କିଛିି ସେମିତି ହେଇନଥିଲା।
ଓ ମ୍ୟାରେଜ୍ କରିସାରିଲେଣି ଆପଣ?
ନାଇଁ।
ତଶ।
ହୁଁ ଆପଣଙ୍କର?
ନା ମୋର ବି ହେଇନି। ଆର ବର୍ଷ ଆଡକୁ ଆର ବର୍ଷ ଆଡକୁ ଘରେ କହୁସନ୍ତି ଆଉ।
ଉଁ ହୁଁ ଗାର୍ଲଫ୍ରେଣ୍ଡ ଅଛନ୍ତି ଗାର୍ଲଫ୍ରେଣ୍ଡ ଅଛନ୍ତି?
ଅଛନ୍ତି କିନ୍ତୁ ତାଙ୍କ ସହ ମ୍ୟାରେଜ ହବନି।
କାହିଁକି?
ତାଙ୍କ ଘରେ ରାଜି ନାହାନ୍ତି।
ରାଜି କରେଇଦିଅ?
କଣ କହିଲେ?
ରାଜି କରାଅ।
ଭଏସ୍ କିଛି ଶୁଭୁନି ଆଜ୍ଞା।
ରାଜି କରାଅ ତାଙ୍କ ଘରେ?
କହିଲି ଫୋନ୍ ଟା କଣ ଦୂରରେ ଅଛି କି?
ନା ନା ପାଖରେ ଅଛି କିନ୍ତୁ ଏଇ ଯୋଉ
ଶୁବୁନି କିଛି ମାନେ କଣ କହିଲେ ପୁରା ସ୍ଲୋ ଶୁବୁ ହଁ ଏବେ ଶୁଭିଲା।
ସେ ଯେ ନେଟୱାର୍କ ଇସୁ ପାଇଁ ଶୁଭୁନଥିବ।
ଆଜ୍ଞା।
ହୁଁ।
କୁହନ୍ତୁ।
ମୁଁ କହିଲି ତାଙ୍କ ଘରକୁ ଯାଇକି ରାଜି କରେଇ ଦିଅନ୍ତୁ।
ମୁଁ ମାଡଖାଇବି ବଲି ନା କଣ?
ହୁଁ-ହୁଁ-ହୁଁ-ହୁଁ ନା ମାଡ଼ କାଇଁ ଖାଇବେ। ଲଭ୍ ପାଇଁ କିଏ କେତେ କଣ କରୁଚନ୍ତି।
ହଁ ରେ ମତେ ବାନ୍ଧିକି ବାଡେଇବେ।
ନା ବାନ୍ଧି କି ବାଡେଇଲେ ମତେ ଫୋନ କରିବ ମୁଁ ଯିବି। ହ
ଲଭ ପାଇଁ କେତେ କଣ କରୁଚନ୍ତି। ଯଦି ଇଏ ତାଙ୍କ ଘରେ ନ କହିକି ରାଜି ନ କରିବ। ମୁଁ ଆଉ କଣ କରିପାରିବି?
ଉଁ କଣ ପ୍ରୋବ୍ଲେମ୍ ଥିବ ସେ ସେଥିପାଇଁ
ପ୍ରୋବ୍ଲେମ ସିଏ ଆଉ ଭଲ ଜବ୍ ବାଲା ଖୋଜୁଛନ୍ତି। ଆଉ ଆଜି କାଲି ତ ଜାଣିଛନ୍ତି ଗମେଣ୍ଟ ଜବ୍ ଟେ ମିଳିବା କେତ୍
ଲୋକଙ୍କ ମେଣ୍ଟାଲିଟି ଏଯାଏଁ ଚେଞ୍ଜ ହେଲାଣି ନା?
ହୁଁ।
ଭଲ ଜବ୍ ଝିଅ କୋଉଠି ଖୁସିରେ ରହିବେ ସେଟା ଦେଖିବେନି ଭଲ ଜବ୍ ଦେଖିବେ।
ଭଲ ଜବ୍।
ପଇସା ନେଇକି ଯଦି ସେ ବାଡେଇଲା ସିଏ ଭଲ। ପଇସା ଥାଇକି। ଆଉ ସିଏ ଭଲରେ ରଖିଲେ ସିଏ ଭଲ ନୁହେଁ।
ତା ପରେ ଆପଣ ନିଜେ ବି ଆଜିକାଲି ଇଏରେ ଦେଖୁଥିବେ ଯୋଉମାନେ ସବୁ ଜବ୍ କରୁଚନ୍ତି ନର୍ମାଲ ଆଭରେଜ ରେ
ଉଁ ହୁଁ।
ମାସ ଶେଷ ବେଳକୁ ଦରମା ନାହିଁ। ସବୁ ଲୋନ୍ ରେ ଚଳୁଚନ୍ତି।
ହଁ।
ଆମର ଏପଟେ ଜବ୍ କୁ ଜବ୍ ବିଜନେସ୍ କିନ୍ତୁ ତାଙ୍କର ବୁଝୁନାହାଁନ୍ତି ମୁଁ ବି ମାଇଣ୍ଡ ସେଟ୍ କରିଦେଇ ଯେ ହଁ ହେଲେ ହବ ନହେଲେ ନାଇଁ।
ଲୋକଙ୍କ ମେଣ୍ଟାଲିଟି ନା ଆକେ ବଦଳିଚି କି ଆଗକୁ ବଦଳିବ କେ ଜାଣେ? ଯଦି ଲଖେ ଟଙ୍କା ଦରମା ପାଇକି ବାଡଉଥିବ ଝିଅକୁ ସିଏ ଠିକ। ଆଜି ଯିଏ ଦଶ ହଜାର ଟଙ୍କା ସାଲେରି ପାଇକି ଝିଅକୁ ଭଲ ରେ ରଖିଥାଏ। ପଇସା ନାହିଁ କଣ ଭଲ ରେ ରଖିବ?
ସେଇଟା ଆଜି ମେନ ଏ ମେଣ୍ଟାଲିଟା ଆମ ଓଡିଶାରେ ବେଶୀ ବାହାରେ ନୁହଁ?
ବେଶି ହଁ ଠିକ। ତମେ ଯେତେ ଭଲ ପିଲା ଦେଖ କିନ୍ତୁ ଘରେ କହେ ନା ଇଏ ଭଲ ନୁହେଁ। ସିଏ ଯୋଉଟା ବରଂ ଭୁଲଥାନ୍ତୁ କିନ୍ତୁ ସେଇଟା ଠିକ।
ଏଆ ଗମେଣ୍ଟ ଜବକୁୁ ମ୍ୟାରେଜ କରେଇବ ଦେଖିଲା କୁ ସେ ମଦୁଆ ରାଦୁଆ ହେଇଥିବ।
ହୁଁ ନା ସିଏ ଭଲ କାହିଁ ନା ସିଏ ଡିସିସନ ନେଇଥିବେ ନା ସେତ୍
ହୁଁ ମୁଁ ତାଙ୍କ ତାଙ୍କ ଘରେ ଆକ୍ଚ୍ୟୁଏଲି ଜାଣି ଦେଇଛନ୍ତି। ତା ପରେ ଆମ ଘରେ ବି ମୁଁ ନୁ ଆଣିକି ଘରେ ଦେଖା ସାକ୍ଷାତ ତ କରିକି ସବୁ ସରିଚି ଆମ ଘରେ ସମସ୍ତେ ରାଜି। କିନ୍ତୁ ସିଏ ଡରୁଛନ୍ତି ତାଙ୍କ ଘରେ କହିବାକୁ
ନେଇ ଆସନ୍ତୁ ତାଙ୍କୁ ଯାଇକି।
ସେଇଟା ବା ଆମ ଘରେ ନୁହଁ। ହୁ ହୁଁ
ତ କଣ କରିବା?
କ୍ୟାନସେଲ। ଘରେ ଯୋଉଠି ଠିକ୍ କରିବେ।
କଷ୍ଟ ହବ।
ହେଲେ ଆଉ କଣ କରିବା କୁହନ୍ତୁ? ମାନେ ଆମ ଘରେ ଗୋଟେ କେବଳ କଣ ଧରିକି ଆସିବାର ନାହିଁ।
ତାଙ୍କ ଘରେ ରାଜି କରା ଆମ ଘରେ ଆମେ ରାଜି ଆମେ ମ୍ୟାରେଜ କରିବା କିନ୍ତୁ ଧରିକି ଆସିବାଟା ନାହିଁ।
ଓ ସେ କଣ କହୁଛନ୍ତି?
ସିଏ ମତେ କହିଛନ୍ତି ତମେ ମାଇଣ୍ଡ ସେଟ କର ଆମ ଘରେ ରାଜି ନହଲେ ମୁଁ ଆଉ କଣ ରହିବି ନା କଣ? ନିଜ କହୁନାହାନ୍ତି ଯଦି ଜଣେ ସାଇଡ ହେଇଯିବ ମୁ ଆମେ କଣ ଅନେଇକି ବସିଥିବୁ।
ହଁ ସେଟା ତ ଠିକ କଥା କିନ୍ତୁ ସପୋର୍ଟ ଦିଆଡୁ ଦରକାର।
ଆଜ୍ଞା।
ମୁଁ କହିଲି ସପୋର୍ଟ ଦିଇ ଆଡ଼ୁ ଦରକାର ଗୋଟେ ଆଡ଼େ ହେଲେ କଣ କିଛି ହେଇପାରିବ।
ହଁ। ଆମ ଘର ତ ମୋତେ ବାହାରକୁ ଛାଡ଼ିବାକୁ ରାଜି ନୁହଁନ୍ତି ଆଉ ମୋର ବି ସେମିତି ଖରାପ ଅଭ୍ୟାସ କିଛି ବି ନାହିଁ। ତାପରେ ଯାହା ହବ। ପୁଣି ଯିଏ ଦିନ ମଜୁରିଆ ଯୋଉମାନେ କରୁଛନ୍ତି ତାଙ୍କ ହଁ। ଯୋଉମାନେ ଡେଲି ଲେବର ଅଛନ୍ତି ସେମାନେ ବି ତ ଧରିକି ପଳେଇ ଆସୁଛନ୍ତି ଟିକେ ଖୁସିରେ ରହୁଛନ୍ତି ନା ନାଇଁ।
ହଁ। ସେମାନେ ବେଶୀ ଖୁସିରେ ରହୁଛନ୍ତି ପଇସା ନଥାଇକି ବି ସେମାନେ ଯେତିକି ଖୁସିରେ ଅଛନ୍ତି ପଇସା ଥାଇକି ବି ନଥିବା ଲୋକଙ୍କ ପାଖରେ
ଆଉ ନିଜର ଜବ୍ ଥାଇକି ବିଜନେସ୍ ଥାଇକି ଯଦି ଆମ ହ ଆମକୁ ମିଳିବନି ହେଇଟା ଆମ ଭାଗ୍ୟ ଖରାପ ନା ଆଉ ଆମେ କଣ କରିପାରିବା?
ଭାଗ୍ୟ ଖରାପ ନୁହେଁ। ଖରାପର ଭଗବାନ୍ ବଞ୍ଚଉଛନ୍ତି।
ଭଗବାନ ଯାହା କରନ୍ତି ଭଲ ପାଇଁ।
ଆପଣଙ୍କ ଖବର କଣ?
ଭଲ।
ଆପଣ ମ୍ୟାରେଜ୍ କେବେ କରୁଛନ୍ତି ଆର ବର୍ଷ ଆଡ଼କୁ ନା କଣ?
ହୁଁ ମୋର ଏବେ ଦେଖା ଦେଖି ଚାଲିଛି।
ଚାଲିଛି ମାନେ ତ ବ ବସ୍ ର୍ଷେ ଭିତରେ ହିଁ ଠିକ ହେଇଯିବ ଆରେଞ୍ଜ ମ୍ୟାରେଜ ନା କି? ହୁଁ ଭଲ। ପଢ଼ା ପଢ଼ି କଣ କୋଉ ଯାକେ କରିଛନ୍ତି?
ମୋର ଗ୍ରାଜୁଏସନ୍ କମ୍ପ୍ଲିଟ୍।
ହଁ କମର୍ସ?
ଆର୍ଟ୍ସ।
ଆଚ୍ଛା। ତାପରେ କିଛି କମ୍ପିଟେଟିଭ ଫମ୍ପିଟେଟିଭ ପାଇଁ ପ୍ରିପାରେସନ୍ ହେଲେନି?
ହଁ କମ୍ପ୍ୟୁଟର କରୁଥିଲି କମ୍ପ୍ୟୁଟର କରିଥିଲି। ପିଜିଟିସିଏ କରିଛି, ତାପରେ ଜବ୍ କରୁଥିଲି ହାଇଟେକ୍ ମେଡ଼ିକାଲରେ ଭୁବନେଶ୍ୱରରେ।
ଭୁବନେଶ୍ୱରରେ।
ଏବେ ଛାଡ଼ି ଦେଇଛି।
ଆଚ୍ଛା ଆଚ୍ଛା କେତେ ଦିନ ଆଉ ବାହାରେ ରହିକି ଇଏ କରିବେ ନାଇଁ କି।
ହୁଁ।
ଘରେ ଅଛି।
କୁହନ୍ତୁ। ଆଉ ପୋଡ଼ ପିଠା ଆପଣଙ୍କୁ ଆସିଛି ନା ନାଇଁ ତିଆରି କରିବା?
ନା।
ଆସିନି ଆ ଶାଶୁ ଘର ଗଲେ ଯଦି କହିବେ କରିବା ପାଇଁ।
କହିବି ଆସିବନି ଆଉ କଣ କହିବି। ଯାହା ଆସିବ ସେଇଆ ବନେଇକି ଦେଇଦେବି ଆଉ।
ହୁଁ ସବୁଠୁ ଭଲ ଆପଣ କୋଉ ରୋଷେଇଟା ଆଇଛି?
ମତେ ଭଲ କଣ ଆସିଚି ମୁଁ କେମିତି କହିବି ଯୋଉମାନେ ଖାଇବେ ସେମାନେ କହିବେ।
ନାଇଁ ନାଇଁ ମାନେ ଘର ତ ଯାହା ହେଲେ କହୁଥିବେ ନା ମାନେ ବାପା କି ମାଆ କହୁଥିବେ ଝିଅ ଯଦି ଏ ରୋଷେଇଟା ଆମକୁ ଏଇଟା ସବୁ ଭଲ ଲାଗେ।
ମୋ ମମି ବାବାଙ୍କୁ ମୁଁ ଯାହା କରିବି ସେ ଭଲ ଲାଗିବ। ଖରାପ ଲାଗୁଥିଲେ କହିବେ ଭଲ ଲାଗୁଛି।
ମନକୁ କଷ୍ଟ ଦେବାକୁ ଚାହୁନାହାନ୍ତି ଆଉ।
ହୁଁ ହୁଁ। ମୁଁ ନନଭେଜ୍ ଟା ବନାଏନି କି ଖାଏନି ବାକି ସବୁ ବନାଏ। ନାଇଁ ହଁ ଆମର ଖାଆନ୍ତି ମୁଁ ଖାଏନି।
ପିଓର ଭେଜିଟେରିଆନ୍ କଣ ଦୀକ୍ଷା ଫିକ୍ଷା ନେଇଛନ୍ତି କି? ଅନ୍ ମ୍ୟାରେଡ ଅଛନ୍ତି ଏତେ କାଇଁ ବାରଣ କରୁଛନ୍ତି।
ଉହୁଁ ମାନେ ଇଚ୍ଛା ନାହିଁ ଖାଇବାରେ।
ହୁଁ ହୁଁ। ନାଇଁ ଆମ ପୁଅ ମାନଙ୍କର ଗୋଟେ ଏଇଟା କମ୍ପଲ୍ସରି। ଆମକୁ କିଛି ଆସୁ ନ ଆସୁ ଆମେ ଚିକେନ ଟା ରାନ୍ଧିଦବୁ।